ହ୍ୟାଲୋ ହଁ କୁହ।
କଣ କରୁଥିଲ?
ନାଇଁ ଏମିତି ଗଡୁଥିଲି।
ଆଉ ମାର୍କେଟ ଫାର୍କେଟ ଯାଇନ?
ନା ଏବେ ଯିବିନି ମୋ ମାମା ମାମା ଆଉ ଦିଦି ହେରିକା ଯାଇଥିଲେ। ଆସିକି ମୁଁ ରାତି ବେଳେ ଯିବି ଆଉ।
କାହା ସହିତ ଏକୁଟିଆ ନା ସାଙ୍ଗ ସହିତ? ଓହୋ।
ହୁଁ ହୁଁ। ରଜ ଅସ। ମୋମାମା ହେରିକା କରିକି ଆସିଲେ ଯେ ଯୋଉଗୁରା ଜିନିଷ ଫେରେଇବାର ଥିବ ଯିବ ଆଉ।
ଓହୋ।
ହୁଁ ହୁଁ।
ମତେ ବି ରଜ ସପିଙ୍ଗ କ କରିବାର ଅଛି ମୁଁ ବି ଯିବି ସନ୍ଧ୍ୟାବେଳକୁ
ଓହୋ। ସେଇଥିପାଇଁ ସକାଳୁ ତ ଆ ତମର କଣ କାଲିଠୁ କୋଚିଂ ବନ୍ଦ?
କାଲିଠୁ ନୂଆ ପର ଦିନ ଠୁ କାଲି କଣ କି?
ନାଇ ଏମି ବା ପରକୁ ଅଛି ତ ସେଥିପାଇଁ ବନ୍ଦ ହେଇ ଯିବ ଆଗରୁ।
ନାନା ପହରଦିନଠୁ।
ହୁଁ ହୁଁ। ଆମର ବନ୍ଦ ହବନି।
ମଙ୍ଗଳବାର ଯାଏ ବନ୍ଦ ମଙ୍ଗଳବାରର ଠୁ ଆମେ ସାର୍ କହିଲେ ସାର୍ ଗୋଟେ ଦିନ ବୁଧବାର ନ ଛୁଟି ଦଉନାହାନ୍ତି ସାର୍ କହିଲେ ବୁଧବାର ଆହୁରି ଗୋଟେ ଛୁଟି ନବ ନିଅନି ଏତେ ଛୁଟି।
ହୁଁ ହୁଁ ନା ଆମର ହଉନାହାନ୍ତିି କିଛି
ଆମର ଛୁଟି ଦିଆ ହବ ଆମେ ଜାଣିଛୁ ସରଙ୍କୁ ସାର ତମ ସାଙ୍ଗ ଭଳିଆ ମିଶ
ହୁଁ ହୁଁ।
ଆଜି ସକାଳେ ମାଙ୍କଡ ଆମକୁ ଗୋଡେଇଲା ହେଲା ଆମେ ଯାଇଥିଲୁ ମାଙ୍କଡ ଗୋଡେଇଲା ପାତିମାଙ୍କ ଜନ୍ତୁ ଗୋଟାଏ।
ହୁଁ ହୁଁ।
କୁର ଗୋଡେଇଲା ଯେ ସାରଙ୍କ ଚାରିପଟେ ଆମେ ବୁଲୁଚୁ ସାର୍ କିଛି କରୁନି ଆମକୁ ଦେଖିକି ଗୋଡେଇଲା।
ଓ ହୁଁ କାମୁନି ତ?
ନା ନା କାମୁଡ଼ିନି ଗୋଡେଇଲା କିନ୍ତୁ ସେ ମାଙ୍କଡ ଦେଖିଲେ ଆମେ ମାନେ ମାଙ୍କଡ ଦେଖିଲେ ଯୋଉ ଚିଲୋଉ ସିଏ ତାର ବେଇବ ଆଉ। ଆପେ ଆପେ ତାକୁ ଦେଖିକି ଡରି ଅଧିକ ସେ ସେ ଡରିଲେ ମାନେ ଡରେଇବ ମାଙ୍କଡ଼ ଟା ତାକୁ ଯଦି ଆନ
ଆଉ କଣ ଖାଇଲେଣି? କିଏ ରେ
ଅତ୍ୟଧିକ ନ ଡରେଇବ ହେଲା ସିଏ ଡରିବନି।
ହୁଁ।
ନର୍ମାଲ ରହିବ ତାକୁ ଜଦି ଡରିଲ ସେ ଗୁଡେଇବ।
ଆମେ ଦେଖିଲେ ମାଙ୍କଡ଼ କୁ କି କି କରିବୁ।
ହୁଁ ନା ଗୋଡେଇବ। ଗୋଟେ ମାଙ୍କଡ୍ ର ହାତ ତ ନାହିଁ ଏଠି ଆଉ ଏପଟ ଏରିଆ ଟା ପୁରା ଫାଙ୍କା କି କ ଆଉ କୋଉଠି ଘର ଗୋଟାଏ ନାଇଁ ପୁରା କେତେ ଦୂରରେ ଯାଇ ଘର ଆଉ ଗୋଡେଇବ ଯେତିକା ଅଛି। କୁଆଡେ ଦୌଡିବୁ ଠିକ ଜଣାନାହିଁ।
ନା ଆମେ କବାଟ ଦେଇକି ତା କବାଟ ଖୋଲି ଦେଇଛି ଚିଲେଇବୁ ବନ୍ଦ କରିଦବୁ କବାଟକୁ ଆସିପାରିବନି।
ହ ମାଙ୍କଡ଼ ସହିତ ବି ଖେଳ ନା
ହୁଁ। ଆମ ଜେଜେ ପୁରା ଗୋଡେଇବ ।
ଆମ ଛାତ ଉପରେ ଥରେ ବସିଥିଲା ମାଙ୍କଡ ହେଲା। ମୁ ଏମିତି ଗଲା ବେଳକୁ କବାଟ ମିଳେଇଲା ବେଳକୁ ସେ ସାମ୍ନାରେ ବସିଛି ତାକୁ ଦେଖିକି ମୁଁ କିସ୍ କଚ୍
ଆମ ଘର ଭିତରେ ପଶି ଆସନ୍ତିି ଆମ ହଲ ଭିତରକୁ ପୁରା ପସି ଆସନ୍ତି । ଜେଜେ ଆମ ଉପର ବାଲକୋନି ନାହିଁ ହଲ ପଳେଇ ଆସ ଘମା ଘରେ ପଶିଲେ ଭଲ ନୁହଁ କିନ୍ତୁ ପଶି ଆସନ୍ତି ଘରେ ।
ମାନେ ମୋ ସାଙ୍ଗ ଘରେ ପସିକି ମୋ ସାଙ୍ଗ ଘରେ ପସି ଜାଇ ଥିଲା ଥରେ ଏମିତି ମୁ ଯାଇ ଥିଲି ସେଦିନ ସିଏ ସେଦିନ ବଲ୍କୋନି ଖୋଲି ଦେଇଚନ୍ତି କିଏ ଖୋଲି ଦେଇ ଚି କି କଣ ତା ଘରୁ ମୁଁ ଯାଇଥିଲି ସେଦିନ । ହୁଁ ତା ଖୁଡି ଖୋଲି ଦେଇଛନ୍ତି କି କଣ ମାଙ୍କଡ଼ ପଶିକି ଆଇନା ଦେଖିଲା ଆଇନା ଦେଖିଲାଠୁ ସିଏ ଆଉ ଗୋଟେ ମାଙ୍କଡ଼ ବୋଲି ସେପଟେ ଭାବିଲା ଭାବିକି ଆଇନା କୁ ଭାଙ୍ଗି ଦେଇ ଚାଲିଗଲା ତାଙ୍କର । ତାଙ୍କର ସବୁଠୁ ଦାମିକିଆ ଆଇନା ଲଗେଇ ଥିଲେ ସେ
ହଁ ହୁଁ।
ମାଙ୍କଡ ତ ଆଉ ଗୋଟେ ଲାଗି ଲାଗି ସେ ଅଇନା ଭିତରେ ଆଉ ଗୋଟେ ମାଙ୍କଡ।
ହୋଇନା ବିଚରେ।
ଅଇନା ଭିତରେ ଆଉ ଗୋଟେ ଅଇନା ଦେଖାଯିବନି କି? ଆଉ ତାର ମୁହଁ ଟା । ସେ ସେୟା ଭାବିଲ କି କେ ଆଉ ଗୋଟେ ମାଙ୍କଡ ଲି ତାକୁ ଭାଙ୍ଗିଦେଲା ।
ହୁଁ - ହୁଁ।
ତାଙ୍କର ଏତେ ଦାମିକିଆ ଯୋଉ କାଚଟାକୁ ଭାଙ୍ଗି ଦେଇ ଚାଲିଗଲା।ଟିକେ ଗଡବଡିରୁ ମାଙ୍କଡ ମୁଣ୍ଡରେ କେତେ ବୁଦ୍ଧି ତାହାଲେ।
ହୁଁ ବହୁତ ସେ ପୁରା ମଣିଷ ଭଳିଆ ।
ହଁବା।
ମଣିଷ ଭଳିଆ ସେ ପୁରା।
ହୁଁ, ତାର ପ୍ରବଳ ବୁଦ୍ଧି କଦଳୀ ସେ ଚୋପା ଛଡେଇକି ଖାଇବ, ଜାଣିଛ।
ହୁଁ। ବହୁତ ବୁଝି ତା ର ।
ଆମେ ବା ପୂର୍ବରୁ ମାଙ୍କଡ ହେଇଥିଲେ, ମାଙ୍କଡରୁ ହିଁ ମଣିଷ ହେଇଛି।
ନା ସେଟା କୁହା ହଉଥିଲା। ଅ କିନ୍ତୁ ସେମିତି ହେଇନି। ହେଇନି, ମାନେ ହଁ ଥର ସିମ୍ପାଞ୍ଜିୀରୁ ହେଇଥିବା ଆମେ।
ହଁ, ସେ ମାଙ୍କଡରୁ ତ ସିମ୍ପାଞ୍ଜି ହେଇଥିବେ।
ହୁଁ। ହଁ ହେ ଏମିତି ହେଇଚି ବୋଲି ଦେଖାଉଛି ହୁଁ।
ପାଞ୍ଜିରୁ ତ ମଣିଷ ହେଇଥିବା। ସେଇ ସିମ୍ପାାଜି ବେ ସେଇ ସିମ୍ପାଜି ବି ତାଙ୍କ ପ୍ରଜାତି।
ହୁଁ ହୁଁ। ହୁଁ ନାଇଁ ଖରା ଦିନେ ଖରା ଦିନେ ବେଶି ମାଙ୍କଡ ଆସନି।ଆଉ କେତେବେଳେ ସେ ଶୀତ ଦିନେ ବା ପାଖାପଖି ବୋଧେ ଆସନ୍ତି କି କଣ। ପିଜୁଳି ଖାଇବାକୁ ପିଜୁଳି ଖାଏ ଯେ ଶୀତ ଦିନେ।
ହଁ ହଁ ହଁ ଆମ୍ବ। ଆମ୍ବ ଟାଇମ ରେ
ଏବେ କିନ୍ତୁ କଣ ଆମ୍ବ ପାଚୁଚି? ଏଇ ଯୋଉ ଗଛ ଗଛରୁ ପୁରା କଞ୍ଚା କଞ୍ଚା ଦେଖୁ ଖାଉଛି ଆମ୍ବ ପାଚୁନି।
ହଁ ମର ପୁରା ପାଚିଗଲାଣି ସବୁ ପାଚିଗଲାଣି ଆମ୍ବ ପୁରା ଝଡେଇକି, ସେ ଯେମିତି ମଣିଷ ଖାଆନ୍ତି, ସେ ସେମିତି ଖାଇକି ଯିବେ ଜାଣିଛ।
ହୁଁ।
ଆମର ବଡ ବଡ ଭଣ୍ଡା ହେଇଥିବ ଗଛରେ ବଡ ବଡ ଗୋ ଭଣ୍ଡା ହୁଏ, ତାକୁ ବି ଖାଇଦିଅନ୍ତି ମାଙ୍ଗଡ ମାନେ।
ହୁଁ ମୁଁ କହିଲି ସେ ତ ବାଦ କରିବି, ହଁ ଗଲେ ସିଏ କୁ କୁ କରୁଥିବ, ମୁଁ କୁ କୁ କରେ। ଉଁ ସେ ଚିଡି ଯିବ। ସେମାନେ ଝଗଡା କରନ୍ତି। ସେ ଚିଡ଼ି ଯାଇକି ହଁ, ମୁଁ ସେମତି କରେ ସେ ସେମତି କହୁଥିବ, ମୁଁ ସେମତି କହୁଥିବି। ସେ ବନ୍ଦ କଲେ ମୁଁ ବନ୍ଦ କରିଦେ ନହେଲେ ସିଏ ବହୁତ ଜୋରରେ ଚିଲାଏ।
ହୁଁ, ହୁଁ।
ରାଗିକି ପାଖକୁ ପଲେଇ ଆସିବ। । ସେ କହିବ, ମୋଠୁ ଭଲ କେହି ବୋବେଇ ପାରିବେନି। ବୋବେଇବେ ତା ଉପ ଉପରେ ଉପରେ ଯିଏ ବୋବେଇ ଚାଲିବ ତାକୁ ବୋବେଇ ଚାଲିବ।
ହୁଁ, ଉଁ, ଆରେ ତାପରେ ଶୁଣନ ମତେ ମତେ କୁକୁର ଦେଖିଲେ ଡରମାଡେ, କୁକୁର ଦେଖିଲେ ମତେ ଗୋଡେଇବ କୁକୁର।
ହୁଡ଼ିିବି।
ହଁ ମୁଁ ତାକୁ ଇଜିରେ ଇଜିରେ ସେମତି କରେ ବା।
ହଁ କଲେ ନହେଲେ ଭଲ ସେମାନେ ଭଲ, ଖରାପ ଜାଣିପାରନ୍ତି। ଯିଏ ଭଲ ହେଇ ଖରାପ ହେଇଥିବ ତାପରେ ଭୋକନ୍ତି ଆଉ ଯୋଉମାନେ ଭଲ ତଳୁ ଉପନ୍ତି ।
ଆମ ଘରେ ଅଛନ୍ତି, ଆମ ଘରେ ଗୋଟେ ଜର୍ମାନ ସଫର ଅଛି ଆଉ ଗୋଟେ ଅଛି ମାନେ ପୋଲିସ କୁକୁର ଅଛନ୍ତି ତିନିଟା ନା ଚାରିଟା ଅଛନ୍ତି ପୋଲିସ କୁକୁର। ସବୁ ଝିଅ ଗୁଡା ହଁ ଆମର ବା ବିକ୍ରି ହୁଏ। ଛୁଆ ଜନ୍ମ କଲେ ବିକ୍ରି ହୁଏ। ସେଉଡ଼ା।
କଣ କରୁବୁ ଅଛି?
ହାଁ
ଆରେ ଜର୍ମାନ ସବୁ
ଜର୍ମାନ ସଫର୍ ଅଛି। ପୋଲିସ କୁକୁର ଅଛି। ଆଉ ମ୍ ଏମତି ଆଉ ଉହୁଁ। ତମେ ଯେମିତିଆ କୁକୁର ରଖିଛ ତମେ ଯେମିତିଆ କୁକୁର ରଖିଛ ସେମତିକା କୁକୁର ନୁହେଁ ଆମର ଗୋଟେ ଥିଲା ହେଲା। ଉହୁଁ ହଁ ସେଇଟା ସେଇ ଉଁ ହୁଁ ସେ ସେ ସେଟା ସେମତି ଗୋଟେ ଥିଲା ହେଲା ସିଏ କଣ କର୍ ଯୋଉ ଘରେ ତାର ଯୋଉ ରୁମ ଗୁଡା ଝଡେ ହେଲା ସିଏ ଆମ ପୁରା ଖଟ୍ ଟରେ ଆସି ଶୋଇବ। ମୋ ସହିତ ସିଏ ମୋ କୋଳରେ ଶୋଇବ। ଆଉ ଯେତବେଳେ ଉଁ ଦା ଦାଦା ବୋଉତ୍ ଛାଡିକି ଗଲେ ଭାରି ହେତବେଳେ ସିଏ ମରିଗଲା। ତାକୁ କଣ ରୋଗ୍ ଗ ହେଲା ନା? ହାର୍ଟ ଆଟାକ ମାଇଲା। ସେଟା ମରିଗଲା ସେ।
ହାର୍ଟ୍ ଆଟାକ୍ ହୁଏନି। ତାଙ୍କର ପିଡା ଯାକୁ କଣ କହିଲ ଗୋଟେ ସ୍ପିଟ୍।
ହଁ ହଁ ସେଇଟା। ସେଇଟା ସେ ମାରିଲାଠୁ ସେ ମରିଗଲା। ଉଁ ନହେଲେ ଖାଇଲା ପିଇଲା ଭଲରେ ଖାଇଲା ପିଇଲା ଉଁ ମ ଶୋଇଲା ଅଳୁକୁ ଆମ୍ ଆମ୍ ସିଏ ବି ଏ ସି ରେ ଶୁଏ ନା। ଏ ସି ରେ ଗଲାଅଳୁକୁ ମାଇଲା ଆଉ। ନିଳମ୍ ସେ କିନ୍ତୁ ସମସ୍ତଙ୍କର ଗେହ୍ଲା।
ଉଁ ଉଁ ଝିଅଗୁଡା ବେଶୀ ତମକୁ ଚିହ୍ନି ନଥିବେ। କିନ୍ତୁ ତମର ସେ ଯୋଉ ଜର୍ମାନ ସୁପୁର୍ ଗୁଡା କେତେ ଟଙ୍କାରେ ବିକ୍ରି କର?
ଜର୍ମାନ ସଫରଉଡା ସେଇ ପାଞ୍ଚ ହଜାର ଦଶ ହଜାରରେ ବିକ୍ରି ହୁଏ ଗୋଟେ ଗୋଟେ। ଛୁଆ କୁକୁରଉଡ଼ା ବିକ୍ରି ହୁଅନ୍ତି ଦଶ ହଜାର। ପଚିଶ ହଜାର। ତାଙ୍କୁ ସେ ସିଏ ସେମିତି ଖାଇବ। ଖାଆନ୍ତି ଜର୍ମାନ ସପୁଉଡା।
ତମ ତ ସେମାନେ ବି ଏ ସି ରେ ଶୋଉଥୁବେ।
ହଁ ଆରେ ସେ କେତେ ଉଞ୍ଚା ଜାଣିଚ ଜର୍ମାନ ସଫର ଗୁଡା? ସେ ଆମ ଏରିଆରେ କାହାକୁ ପୁରେଇ ଦେବେନି ଖାଇଯିବେ ଗିଳିଦେବେ ସିଏ ପୁରା ଗୋଟେ। ଖାଲି ଗୋଟେ ଚଢିବ ମାନେ ଗିଳିଦବ। ପଦାକର ସବୁ।
ନାଇଁ ବେଶୀ ରାଗି ହେଇନଥିବ ମାନେ ଝିଅଗୁଡା ବେଶୀ ରାଗୀ ହେଇନଥିବ।
ନାଁ ଗୋଟେ ପୁଅ ଅଛି ଗୋଟେ ଝିଅ ଅଛି ନାଁ। ଆମର ଦିଟା ଦି ଦିଟା ସବୁ ପ୍ର କେ ସବୁଥୁରୁ ଦି ଦିଟା ରଖାହେଇଚି।
ତାଙ୍କର କଣ ପର୍ସନାଲ ରୁମ ରଖୁଚନ୍ତି ନାଁ ସମସ୍ତେ ଏମିତି ଘରେ ବୁଲୁଚନ୍ତି।
ସମସ୍ତେ ଘରେ ବୁଲନ୍ତି। ନାଁ ବନ୍ଧାବନ୍ଧି ନା।
ବନ୍ଧା ହୁଅନ୍ତି ତାହେଲେ ବୁଲନ୍ତି କେମତି?
ବନ୍ଧା ହୁଅନ୍ତି ଆମେ ଶୋଇଲା ଟାଇମରେ ଅ ସେ ବୁଲନ୍ତି।
ଓ ହୋ। ଆମର ଯିଏ ତାକୁ ଜମା କେବେ ବନ୍ଧ ହୁଏନି ଖାଲି ବାହାରକୁ ନେଲା ବେଳକୁ ବାହାର ଡଗି ମାନଙ୍କ ପାଇଁ ବନ୍ଧା ହବ ନହେଲେ ଘରେ ସେମତି ବୁଲୁଥିବ। ତପଟ କେବଳ ଏସିି ରୁମ ରେ ହିଁ ଶୋଇବ।
ବାହାର ଗେଟ୍ ପର୍ଯ୍ୟନ୍ତ ହିଁ ସେ ଯିବେ ଅଧିକ ବାଟ ଯେ ଆମ ଘରକୁ ବି ଏଣ୍ଟ୍ରି କରିବ ତାକୁ ଗିଳିଦେବେ ସେଥିପାଇଁ ଆମ ଘରକୁ ଯୋଉ କୁଣିଆ ମୈତ୍ର ଆସନ୍ତି ସେ କହିବେ ତମ କୁକୁରକୁ ଆଗ ବାନ୍ଧ ତାପରେ ଆମେ ଯିବୁ।
ହୁଁ ମୁଁ କାହା ପାଇଁ ତାକୁ ବାନ୍ଧେନି। ମୁଁ ଆସିକି ତାର ମୋର ଏସି ରୁମରେ ବସିି ଯିବୁ ସେମାନେ ଅଲଗା ରୁମ ରେ ଗରମରେ ବସନ୍ତୁ ନ ବସନ୍ତୁ ଯାଆନ୍ତୁ ମୋର ସେଥିରେ କି
ନାଇଁ ଗେହ୍ଲା ହବ ମାନେ ମାନେ ମୋ ଛା ରେ ଚଢି
ହୁଁ।
କିଛି ନାଇଁ କେବଳ ଚାଟି ଚାଟିକି ପୁରା ମୁଣ୍ଡ ଖରାପ ଚାଟିବ ଏମିତି ।
ହଁ ଦି ଥର ଚାଟିଥିବ ତମେ ଉଦା ହେଇଯାଇଥିବ।
ହଁ ବା କୋଳରେ ଶୋଇବ ଆସିକି।
ହଉ ହଉ କାଟ କାଟ ତମେ କଲ କାଟ।
କୁଣିଆ ମୈତ୍ର ଗଲେ ଏ ବି ଯିବନି ମନ କଟିବନି ଆପେ କଟିବ।
ନାଇ ନାଇ ସେ କହୁଛନ୍ତି କାଟି ଦେବା ପାଇଁ
ହଁ ମୁଁ ଖୁଡି କହିଲେ ଆପେ କଟିବ ଏଇଟା।
କାଟ ମୁଁ କରଛି ଆଉ
ଓହୋ।